ହ୍ୟାଲୋ
ହୁଁ ଅମୂଲ କଣ କରୁଛୁ?
ସାଗର ଭାଇନା ନମସ୍କାର।
ଆ କଣ କରୁଛୁ?
କଣ ଆଉ କରିବି ଭାଇ ବର୍ଷା ତ ଯୋଉ ହଉଛି ହଁ ମାନେ ଉଠିକି ଆଉଛି ଯେମିତି ପ୍ରଳୟ ହବ ଦେଖିଲା ବେଳକୁ ଝିପିଝିପ ପକଉଛି ଲଘୁଚାପ ପରିକା।
ସେୟା ତ ମୁଁ ବସି ହେଇନା। ବସିଛି ଏଇନା ଆମର ସେ ପିଣ୍ଡା ଭତରେ ବସିଛି।
ପବନ ଆମର ତ ପିଣ୍ଡା ନାହିଁ କି କିଛି ନାହିଁ ବୋବା ଭିତ ସେଥିରେ ଗରମରେ ସେକିହବା କଥା ଆଉ କଣ କହିଲ? ଛାତ ତ ବିଜୁଳି ଯୋଉ ମାରୁଛି ପାଉଁଶ ହେଇକି ଆସିବି।
ଆଉ କଣ ସେ ଝରକା ଫରକା ମେଲା କରିଦେଇ ବସିପଡ଼।
ହଁ ସେଇ ଝରକା ଟିକେ ଭଲ ବୁଦ୍ଧି ଶିଖେଇଲ। ଝରକା ଟିକେ ମେଲା କରିକି ବସିବା କଥା ଆଉ କଣ?
ଆଉ କୁହ କଣ ଏ ଦିନ ପରେ କିନ୍ତୁ ମନେ ପଡି଼ଲା କୁହ?
ମନ କଣ ପହିଲା ସେଇ ତ ଏତ ଦିନ ହେଲା କ୍ରିକେଟ୍ ଖେଳି ନଥିଲେ ସେଇ ଖେଳିିବାଛି ଗୋଟେ ଡାକିଥାନ୍ତି ତାପରେ ଏତେ କଣ ବର୍ଷା ହେଲାଣି ଆଉ କଣ ଡାକିବ? ଆରେ ଗେଡ଼ ଡାକୁଛି।
ତମକୁ ଫୋନ କରିଥିଲେ, କଣ କହିଲେ?
କହୁଛି ଅସେ ଆମେ ଯୀତ୍ରା ଯିବା ଅମର ଗୋଟେ
ଯାତ୍ରା ପଡି଼ଆରେ ବା କଣ ରଜ ପାଇଁ ଚାଲିଛି, ଆଉ ଯିବା କଣ?
ତାରେ ସେ ବା ଆଜି କଣ ତାଙ୍କର ମାନେ ଦୋକାନ ବୋକାନ ଟିକେ ଆଜି ଇଏ କରୁଛନ୍ତି। ସେ ଆଜି ଖେଳ ହେଇପାରିବ ମାନେ ଦୋକାନ ପୋକାନ ସେ ଖାଲି ପାଲ କରିଦେଇଛନ୍ତି, ଆଜି ଆସିବେନି ସିଏ କୁହା କୁହି ହେଇଛନ୍ତି।
ନାଇଁ ସେଠି କାଇଁକି କାହିଁକି ନଟପଟ ହବ ଏଇଠି ପାଖରେ ତ ମିଳିଯିବ ଆଜି ଫେରେ ବର୍ଷା ହେଇଛି ନା।
ଆ ସିଏ ପିଲାଟା ଡାକି କି ମ୍ୟାଚ ପକେଇ ସାରିଛି। ବୁଝୁନୁ କଥା ଟା କଣ?
ହଁ ତ ମ୍ୟାଚ୍ ପକେଇଲେ?
ବ୍ୟାଟ ବଲ ସବୁ ଷ୍ଟମ୍ ଫମ୍ପ ତାଙ୍କ ପାଖରେ ରୁହେ ତ ସେଠିକି ଗଲେ ସୁବିଧା ହୁଅନ୍ତା ଖେଳିବାକୁ।
ମ୍ୟାଚ୍ କାହା ସହ ପକେଇଛି?
ସେ କଣ ସେ ଯୋଉ ଗୁରୁ ଆଉ ସୁବୁଦ୍ଧି ଏମାନଙ୍କ ସହିତ।
ମାନେ ଆମ ପିଲା ଥିଲେ କି?
ଆମ ପିଲା ତୋର ମୋର ଚିକୁର। ଆଉ ଗେଡର, ଅଶ୍ଵିନୀ ଆଉ କିଏ? କୋତ ତାଙ୍କ ପଟେ ରହିପାରେ କୋତ ନ ଆସିବି ପାରେ କିନ୍ତୁ କୋତର ଯୋଉ ସାଙ୍ଗ ଯିଏ ରହିଲେ ସେ ଯୋଉ କଣ ତାଙ୍କ ନା? ଅ କଣ କୋତ ସାଙ୍ଗ ନା କଣ? ଭୁଲିଗଲି ମୁଁ।
ଜ୍ଞାନ।
ହଁ ଜ୍ଞାନ ଆଉ ସେ ଯୋଉ ଆସ ସେ ଯୋଉ କଳା ସାର୍ଟ ପିନ୍ଧିକି। ହଁ। ହଁ କଭର ପାଣି ବି ଆସିବ। ତ ଏମାନେ ସବୁ ତାଙ୍କ ସେମାନେ ସବୁ ତାଙ୍କ ପଟେ କିଛି ହେ ଆମପଟେ କିଛିଟା ବୋଧେ ବାଣ୍ଟିହେଇକି ଖେଳେଇକି ରହିବେ ବୋଧେ। ଆଉ ପାଣି ଫାଣି ବୋଧେ ତାଙ୍କ ପଟେ ରହିବେ?
ହଁ ଯେ ଚାଲି ଚାଲିଯିବା ଆଉ କଣ।
ହାଁ।
କେତେବେଳେ ତ ବର୍ଷା ପାଗ ଦେଲାଣି କେତେବେଳେ କଣ ଯିବା ମୁଁ ଜାଣିପାରୁନି?
ସେଇ ତ ମୁଁ କହୁଛି କି ହଠାତ୍ କିନା କଣ ତା ଆଡ଼ୁ ଫୋନ କଲା। ମୁଁ ସେଇ ମୋର ଯଉ ଇନଷ୍ଟାଗ୍ରାମରେ ଯୋଉ କୋଲାବ୍ରେସନ ମୁଁ ସେଇ ଯଉ ତାକୁ ମାନେ କହିଥିଲି ସେଦିନ। ତାପରେ ମତେ କହିଲା ହଉ ଯେ ତୁ ଆଜି ଆସେ ଆମେ ମ୍ୟାଚ୍ ଟା ପକେଇଛେ ଏପଟେ ତାଙ୍କ ଆମ ପିଲା ଆଉ ସେ କୋଲାବ୍ରେସନ କଥା ବୁଝିବି ଆସ ଆଜି ସବୁ ମିଶିକି ଆଉ। ଆଉ ସେ ମଙ୍ଗଳା ଫଙ୍ଗଳା ଯାଉନି ଖେଳିବାକୁ। କିଛି ମିଳିବନି। ଇଆଡୁ ସବୁ ବଣିଆ ଆସ, ଆଉ ଏମିତି କହୁ
ୟାଡେ ଦୀପ୍ତି, ଦୀପକ ଭାଇ କହୁଛନ୍ତି ତମକୁ ଏଇଠି ମିଳିବନି। ସିଏ କୋତଫୋତ ସହଜରେ ଆଉ ପାଇବେନି ତମେ ଏଠି ଆସ। ଏଠି ଇଏ କହୁଛନ୍ତି, ତମକୁ ମଙ୍ଗଳାରେ ମିଳିବନି, ଏଠିକି ଆସ। ମାନେ ଯାହା ହଉ, ଏତେ ରେସ୍ପେକ୍ଟ! ଏତେ ରେସପେକ୍ଟ ଆମ ପାଇଁ ଦେଖୁଚ! ଆମେ ଆମ ଜିବନ ଖେଳ ପାଇଁ, ସୋମାନେ କେତେ ଚିନ୍ତିତ!
ଆଉ କଣ, ମାନେ ଯେତେବେଳେ ଦରକାର ଥିଲା, ସେତେବେଳେ ପଚାରିବେନି, ଅନେଇବେନି। ମୋର ମନ ଅଛି ମୁଁ କହୁଚି ଆଉ ମୋର ମନ ଅଛି ମୁଁ ସେମିତି। ସେ ପାଚିଲେ ସେବସ୍ତି, ମୁଁ ହରେ କାଉଣ୍ଟିଂ କରେ। କେତେଟା ଆଉଟ ହେଲା କେତେଟା ରନ୍ ହେଲା ଆରେ ସେତେବେଳେ ଜମା ଡାକିବେନି! ଏବେ ଏବେ ପା, ବ୍ୟାଟ ନାହିଁ। ବଲ୍ ନାଇଁ, ଷ୍ଟମ୍ପ ନାହିଁ, କିଛି ନାହିଁ। ପଥର ଥୋଇକି ଖେଳୁଥିବ ନା? ଏବେ ଠିକ୍ ବୁଦ୍ଧିଟା ପଇଚି ଦିଏରେ। ତ, ପରେ ଆମେ ବି କନ୍ ଫିଉଜୁ। ତା, ପାଇଁ ଯେତେଯାହା ହେଲେ ବି ଖଳିବାର ଗୋଟେ ଇଚ୍ଛା ଅଛି। କୋଉଠି ଗୋଟେ ଯାଇକି, ଗୋଟେ ଖେଳିବାକୁ ପିଡିବ।
ହୁଁ ଆଜି କୌଣସି ମିଳିବ? ବ୍ୟାଟିଂ, ବୋଲିଂଦବ?
ଗେଡ଼ ସେ ତ ଯୋଉ କନଫିଡେନ୍ସର ଡାକେ, କିନ୍ତୁ କିଛି କ୍ୟାପଟେନ ତ ମିଳିପାରିବ। ସିଏ କ୍ୟାପଟେନ ନହେଲେ, ମାନେ ଆଉ କିଛି କରିହବନି। ଆରେ ମତେ ତିନ, ଚାର ଥର ଡାକିଲା ମ ଶୁଣୁନୁ। ମତେ ତିନି, ଚାର ଥର ଡାକିଲା ଏ ମଙ୍ଗଳାକୁ। ମତେ କହିଲା, ଆସେ ବ୍ୟାଟିଂ ଦେବି, ବୋଲିଂ ଦେବି, ସବୁ ଦେବି। ତୁ ଖାଲି ଆସେ ପଡିଆକୁ। ମତେ କହିଲା। ଇରେ ପଡ଼ିଆକୁ ଆଇଲା ବଳେ ତୁ ନିଜେ କ୍ୟାପଟେନଛ ହବୁନୁ? କହିଲା ନା ମୁଁ କଣ କ୍ୟାପଟେନ? ତା, ପରେ ଆଉ ଦି ଜଣଙ୍କୁ କରେଇଦବ। ଆରେ, ତୁ ତ କ୍ୟାପଟନ ହବୁନୁ? ତୁ କାଇଁ ଫୋନ୍ କରି ଡାକୁଛୁ? ତାପରେ ବି ତୁ ଯୋଉ ଫୋନ୍ କରି ଡାକିଲୁ ମତେ କିଛି ଦେଲୁ କି ଦେଲାନି? ସେଇ କଥା ଖାଲି ଫୋନ୍ କରି ଡାକିଦେଲେ କଣ ହବ? ସେଇଆ ମୁଁ ତ ଆଜ୍ଞା ଡିସାଇଡ କରି କହିମି। ଏତେ ଫେନ୍ କରି ଖାଲି ଡାକୁଚି। ଆରେ ମୋର ବି ତା, କତିରେ କାମଥିଲା ସେ ଯୋଉ ଆମର ଆ ପା ଲୋକ ପ୍ରମୋସନ ପାଇଁ ଯୋଉ କଣ କଥା ହେଇଥାନ୍ତା ସବ୍
ଉଁ ତାପରେ ସେଠି ଯାହା ମଙ୍ଗଳାରେ ସେଇୟା ମଙ୍ଗଳାରେ ଏତିକି। ସେମ୍ ଏକା ପ୍ରକାର ମିଳୁଛି ବ୍ୟାଟିଂ ଥିଲଦଫା। ଥରେ ମିଳିଲେ ଥରେ ମିଳୁନି। ଏଠି ବି ସେଇଆ।
ହଁ ସେ ସେ ଦିଜାଗ୍ ଦି ଜାଗାରେ ତ ସୋମ୍ ସୋମ୍ ହେଇଯାଉଛି। ତାପରେ କାଲି କାଲି ଶୀଘ୍ର ଯାହା ମିଳିଥାନ୍ତା ଏଇ ଯୋଉ ଗୋପାଳ ଟା ଆସିକି ଗୋପାଳ ଟା ଆସିକି ନା ନା ନାଇଁ ସେମାନେ ଓକ୍। ଫିଲିଙ୍ଗ୍ ଯୋଉମାନ ଆସିଲେ ସେମାନେ ତ ଯାହାହଲେ କିଛିଟା ବଲ ଖେଳିବେ ତାପରେ ଆଉଟ୍ ହେବେ। ଏବେ ଯିଏ ପିରା ସେଇ ପା ଗୋପାଳ ଫଟ ପୁଣି ଆସିକି ଆଉଟୁ ଆଉଟୁ ଆଉଟୁ।
ମାନେ ଗୋପାଳ ଜାଗାରେ ଲିଟେରୀଲି ମୁଁ ଯାଇଥାନ୍ତି ଫାଷ୍ଟା୍। ଗୋପାଳ ଭାଇ ଯିଦି କରି ପଳେଇଲା।
ମୁଁ ତ ସେଇୟା କହୁଛି ସିଏ କଣ ଭାଇ? ତା, ର କେତେବେଳେ ଆଉଛି କେତେ ଫିଲ୍ଡିଂ ଘରେ ଦେଖିନି। ଆସିବ ହସି ହସି
କୁନି ସେ ପଛୁରୁ ପଛୁରୁ ଆସିବ, ଦୀପକ, ଦୀପକ ଫାଟିଙ୍ଗ୍ ଚାଲିଛି, ଓହୋ, ବ୍ୟାଟିଂ ଯିବି ଏତିକି କହିବ ଗଲା।
ହଁ ବା ଆରେ ସେ କରୁଛି କଣ? କାମ ଧାମ କଣ କରୁଛି?
ଆଁ କି କାମ ଧାମ।
କିଛିି କାମ ନାହିଁ ତାକୁ। ଯେତେବେଳେ ତ ଦେଖ ସେଇ ଯୋଉ ସ୍କୁଟି ଫୁଟିରେ କାହା ସ୍କୁଟି ରେ ବସିଯାଇଥିବ। ଗଲା ଚଅ ଚଲେଇ ଚଲେଇ ଚାରିଟା ବୁଲିଥିବ। ପାନ ଖଣ୍ଡେ ଖାଉଥିବ ଏତିକି ତାର କାମ ଆଉ ଭାଇ ସିଏ ସିଏ ଲେଜେଣ୍ଟ ଟା ଜାଣିଚୁ ନା ନାଇଁ ସେଦିନ କଣ ହେଇଚି କହିିଲୁ ଆମେ ଏଠି ବସିଚୁ ଅ ଚି କୁ ଆଉ ଇଏ ସବୁ ବିସ୍କୁଟ ଫସ୍କୁଟ ଆଣିଥିଲା ଆମେ ଏଠି ବସିଛୁ ଖାଉଛୁ ମୋ ଘରେ ହେଲା।
ହୁଁ।
ସେ ଆଇଲା ତାକୁ ଗୋଟେ ଯାହା ହେଲେ ଦବୁ ନା ନାଇଁ ସେ ପାନ ଖାଉଛି ତ ଚକୁୁ ତାକୁ ଦେଲାନି। ନା ମତେୋ ଗୋଟେ ଦଉନୁ ସେ ତା ଆଡୁ ମାଗିଲା। ଚୁଗୁଲା ପାନ ଖାଉଚୁବା ନା ପାନ କଣ ପାନ ଏପଟ ସାଇଡ଼େ ଅଛି ମୁଁ ଏପଟ ସାଇଡ ରେ ଖାଇଦେବି।
ହୁଁ।
ଆବେ ଲେଜେଣ୍ଡ ଟା ମାନେ ପାନ ଖାଉଛି ପାନ ସହିତ କହୁଛି ମୁଁ ବିସ୍କୁଟ ବି ଖାଇଦେବି।
ମାନେ ସେଏ ଗୋଟିଏ ଜିନିଷ କୁ ଷ୍ଟକ ରଖିକି ଆଉ ଗୋଟିଏ ଜିନିଷ କୁ ଭିତରକୁ ପୁରେଇଲା।
ଆଁ।
ମାନେ ପାନଟାକୁ ପାଟିରେ ରଖିକି ବିସ୍କୁଟ ଚୋବେଇ କି ଢ଼ୋକିଦେଲା।
ହଁ ପାନଟାକୁୁ ମାନେ ଗୋଟାଏ କଡ ରେ ଜାକି ଦେଲା ଆଉ ଗୋଟେ କଡରେ ସେଥିରେ ବିସ୍କୁଟ ଚଲେଇଲା ଆଉ କଣ। ଆ ଲେଜେଲ ଲୋକ।
ଇଏ ଇଏ କଣ ଏଇ କି ବର୍ଷା?
ମୁଁ ବି ଜାଣି ପାରୁନେଇ ନା ପକଉଛି ନା କଣ ହଉଛି ମୁଁ ତ ପଦାରେ ବଇଚି। ଦେଖିଲା ମାନେ ହସି ହସି ଗଡିବୁ।
କଚିଦେଇ ଯା କଚିଦେଇ ଜନ୍ତା ହନ୍ତା ଇଏ କଣ ଏମିତି। ହଁ ଜେ ଇଏ ବେଶୀ ସମୟ ରହିବନି।
ମତେ ବି ଲାଗୁନି ଏ ପଳେଇ ଲାନି ବାଦଲ ନାହିଁ ଖାଲି ପକଉଚି ସିମ ସିମ।
ହୁଁ।
ଏ ବେକାର ଜିନିଷଟା ଯଦି ପକେଇବୁନି ପୁରା ପକେଇବୁିନି ଏ ଗୋଟେ କଣ ଫାଲତୁ ଭଳିଆ ଖାଲି ଝିପି ଝିପି ପକେ।
ଫିର ବି ଲେଖୁଛି ତ ଚାରିଟା ପାଞ୍ଚଟା ବେଳକୁ ସତୁରି ସତୁରି ଚାନ୍ସ ଅଛି।
ହଁ ଯେ ଏଠି ନଥିବ ସାଡେ କୋଉଠି କଳ୍ପନା ଫଳ୍ପନା ହାଡ଼େ ହେଇଥିବ ୟାଡେ ଏତେ ପ୍ରଭାବ ଦେଖଉନି। ଇଆରେ ମୌସୁମୀ ଟା ବି ଆଉ ଆସିବା ଆଉ ସେଇ ଚାରି ପାଞ୍ଚ ଦିନ ଖଣ୍ଡେ ଲାଗିବ ତାରି ଭିତରେ ବୋଧେ ହେଇ ଯାଇପାରେ।
କି ଏଇଟା ହିଁ ମୌସୁମୀ ହେଇପାରେ।
ନା ମ ଏଇଟା ମୌସୁମୀ କୋଉଠୁ ମୌସୁମୀ ଲଗାତାର ଚାଲିଥିବ। ଖାଲି କଳା ବାଦଲ ବୋଲି ଘେରି ଆସୁଥିବ ଇଏ କଣ ସକାଳେ ଏଡେ ଯୋର ସେ ଖରା ମାଡୁଛି ଦେହ ଜଳି ଯାଉଛି।
ହଁ ବା ସକାଳେ ହେଇନି ଖରା।
ଆଉ ଖିଆ ପିଆ ସାରିଲାଣି।
ହୁଁ।
ଆ ଚାରିଟା ବେଳେ କହୁନୁ କୋଉଠିକି ଯିବା ଗେଡ଼ କୋହୁଛି ସେଠିକି ଯିବାକୁ ଇଏକହୁଛି ଏଠିକି ଆସ କୋଉଠି ଖେଳିବା କହ।
ମୁଁ ଭାବୁଛି ଦୀପକ ଭାଇ କି ଷ୍ଟମ୍ ଟା ଦେଇେଇକି ଆମେ ଆମର ପଳେଇବ ଇଆଡ଼େ ଆଉ।
ତାକୁ କାଇଁ ଷ୍ଟମ୍ ଦେବା।
ସିଏ ଫେରେ କଉଥିରେ ଖେଳିବେ ସିଏ ମତେ ଫୋନ୍ କରିବ। ଫେରେ ଆମ ଉପରକୁ କହିବ ତମେ ସିଆଡେ ଯାଉଛ ଷ୍ଟମ୍ପ ଟା କାଇଁ ଦେଲନି ଏଆଡୁ ସିଆଡୁ ବହୁତ କଥା କହିବ।
ଆରେ ହଁ ସେଇଟା ତ ସତ କ
ଆ ସିଏ କ୍ୟାପ୍ଟେନ ମୁଁ ଦେଖୁଛି ସେ ଯେତେବେଳେ କ୍ୟାପ୍ଟେନ ହଉଛି ସେ ଭାରି ଏମିତି ହଉଛି। ବ୍ୟାଟିଂ ବ୍ୟାଟିଂ ଦଉନି ମନ ଇଛା।
ତା ଭାଇ ବହୁତ ରଙ୍ଗ ଦେଖଉଛି ସେ ବହୁତ ଏମିତି କଣ ହବ ଯେ।
ହୁଁ ଆମକୁ ସେଇଥିପାଇଁ ତାଙ୍କ ପଟେ ଇଚ୍ଛା କରୁନି ଯିବାକୁ ଦ୍ୱିତୀୟ ପଟେ ହେଲେ କଣ ତତେ କିଛି କହିବନି।
ନାଇଁ ସିଏ ଯଦି ଗୋଟେ ପ୍ରକାର ଇଏ ମାନେ ତାଙ୍କ କଥା ବାର୍ତ୍ତା ଦେଖୁନୁ କେମିତିଆ ଡ଼ାଆସିଆ କଥା ବାର୍ତ୍ତା।
ହୁଁ।
ମତେ ବି ଭଲ ଲାଗୁନି ଆରେ ଫିଲ୍ଡିଂ ବେଳେ ଏଇ ତତେ ଫିଲ୍ଡିଂ ଦିଆ ହେଲା ତତେ ବୋଲିଂ ଦିଆ ହେଲା ତୁ ତାପରେ ପଚାରିଲୁନି କାଲି କାଲି ମତେ ବ୍ୟାଟିଂ ମିଳିବ କି ନାଇଁ ସେ କଣ କହିଲା? ନା ନା ତତେ ନାଇଁ ସେ ଯୋଉ ଭାଇ ଛିଡ଼ାହେଇଚନ୍ତି ତାକୁ ଦେବି ଆରେ କଣ ପାଇଁ? ଆରେ ପାଇନୁ କିଛି ତାରେ ମତେ ବି ବ୍ୟାଟିଂ ଦିଆହେଲା ମାନେ କଣ ମୁଁ ଯଦି ଏ ଏପଟେ ଯାଇଁ ଛିଡ଼ା ହେଇଁ ଆଇଲି କାଲି ବ୍ୟାଟିଂ କରଚି ମୁଁ?
ନା ହେରା ଗୋପାଳା ପଳେଇକି ଭାଣ୍ଡାମୀ କରିଦେଲା ସବୁ।
ସେଇ ବା ମୁଁ କାଲି ବ୍ୟାଟିଂ କରିଚି ମୁଁ ବା ଏପଟେ ଆସି ଛିଡା ହେଇଚି ଯୋଉ ଉ ଉ ଓ ଇଏ ସାଇଡ଼ ରେ।
ହଉ ତାପଟେ ନହେଲେ ଗଲା ଆଉ କଣ ସିଏ କୋଉ କମ ପିଲା ଆଉଚନ୍ତି।
ହଁ ବା ଇଏ ରାହୁଲ ଫାଉଲ ଏଗୁରା କଣ ଏଗୁରାଙ୍କୁ ମୁଁ ପ୍ଲେୟାର ଭଳିଆ ମୁଁ ଗଣେନି। ଏ ରାହୁଲୁ କୁ ଡୁଡୁଲା ତିନ ଚାରଥର ଆଉଟ କରଦବ।
ସେ ନହେଲେ ଆମେ ଆମର ପିଲା ଧରିକି ଖେଳିବା ତମ ସାଙ୍ଗ ମାନଙ୍କୁ ଡାକ। ଏମାନେ ତ ଆସୁ ଆସୁ ପାଁଶଟା ଆମେ ଚାର
ନା ମ ସେ ସେ ବୋ ବୋଇ ସାହି ପୁଣି ଆସିବେ।
ହୁଁ କାଲି କେମତି କହିଲେ ଖେଳ ବନ୍ଦ। ଖାଲି କହୁଚନ୍ତି ଖେଳ ବନ୍ଦ ଆଜି ହବନି।
ହଁ ବା ହଁ ବା। ଆରେ ସିଏ ଖାଲି ସିନ୍ତି ହଉସନ୍ତି ଏଇ ଯିମିତି ବଡ ପିଲା ପଳେଇ ଆଉଚନ୍ତି ସିନ୍ତି ଭାଇ ପୁରା ନାଙ୍ଗୁଡ଼ ଜାକି ପଳଉସନ୍ତି ଘରୁକୁ। ହେ ମୁଁ କାଲି ହେ କେନେ ବିଶି ତ ହଁ ମୁଁ ତ ସେଇ କଥା କହୁଚି ସେପଟେ ଆଉସନ୍ତି ସେଇପଟେ ଯାଉସନ୍ତି। ମାନେ ଗୋଟେ କାମ କର ତମର ବି ଗୋଟେ ଅଲ ଅଲଟ୍ରାଟେକ ସିମେଣ୍ଟ ଆଣେ ସେପଟେ ଘର ସାଇଡ଼ ଟାରେ ଗୋଟେ ବୋଳି ପକା। ଗୋଟେ କା କାମ କରୁନ ସେଠି ଗୋଟେ ପାଚେରି ଛିଡ଼ା କରି ଦଉନ ବଡ ପାଚେରିଟେ। ଆ ଏ କେତେ ପଇସା କୁଆଡେ ଯାଉଚି ପାଚିରି ଫାଚିରି ଛିଡ଼ା କର କେତେ ଡେଇଁକି ଆଉସନ୍ତି ତମ ଘର ଦେଇକି। ତମ ଘର ବି ସେଇ ପଟେ ନାଗିଚି ଦେ ବୋଇ ସାହି ଇଏକୁ। ଆଉ ଗୋଟେ ମୁଁ ଗୋଟେ କାମ କରୁଚି ମୁଁ ଯାଉଚି ପିନ୍ଧା ପିନ୍ଧି କରିବି ପିନ୍ଧା ପିନ୍ଧି କରିବି ତୁ ଟିକେ ଆସିବୁ। ଏଇନା ଯାଇଁ ଖେଳିବା। ପେଣ୍ଟ ସାର୍ଟ ପିନ୍ଧା ପିନ୍ଧି କରିକି ଆସେ ଧୁଆ ଧୋଇ ହେଇ କି ଆସେ ଆମେ ଯାଇ ଖେଳିବା ଏଇନା। ମେଘ ତ ଛାଡ଼ିଗଲା ଏଇ ଖୁଣୁ ପକଉନି।
ଏଇନା?
ହଁ ତିନଟା ବାଜିଲାଣି ପା ଆସିକି।
ହଁ ଯେ ବଲ୍ କାଇଁ?
ବଲ୍ ମୁଁ ଗୋଟେ ପାଇଚି ଆଜି।
ହଁ ଯେ ଆଉ ଟିକ ମାନେ କଣ କହିଲ ତିନିଟା ଦଶ ପନ୍ଦର ହଉ।
ବ୍ୟାଟ୍ ତୁ ରଖିଚୁଟି ବ୍ୟାଟେ?
ଆରେ ହେ ବ୍ୟାଟ୍ ତ ନାଇଁ ମୁଁ ତ ସେଇକଥା କହୁଚି ବ୍ୟାଟ କେଁ? ବ୍ୟାଟ ତ ମୁଁ କାଲି କହିଲି ପଡ଼ିଆରୁ ନେଇଯିବୁ।
ମତେ କେତବଳେ କହିଲୁ?
ମୁଁ ସେଇପଟେ ଗଲାବେଳକୁ କହିଲି ନି ତମକୁ ତମେ କ କଥା ହଉଥିଲ?
ଆଉ ତ ଆଜି ତ ସଖାଳୁ ତ ଚିକୁର ମୋର ସେଠି ବୁଲିଲୁ କାଇଁ କିଛି ବ୍ୟାଟ ଫ୍ୟାଟ ନଥିଲା ତ?
ଆରେ ଆରେ ହେଟା କିଏ ନେଇ ଯାଇଚି ନା କଁ?
ତୁ ସେଇ କଥା କହିବୁ କହିବୁ ମୁଁ କାଲି ନେଇନି ନହେଲେ ଫୁଣି ସବୁ ଦୋଷ ତୋର ମୋ ଉପରେ ନଦି ଦେବେ। ତତେହିଁ କହୁଚନ୍ତି ସବୁ ଦୋଶ ଲାଷ୍ଟକୁ ତୋହରି ଉପରେ ନଦି ଦେବେ।
ମୁଁ ତ କାଲି ଆଣନି ପୁରା କନଫର୍ମ।
ହଉ ରହିଲୁ ଟିକେ ଘରେ ଡାକୁଛନ୍ତି ରହିଲୁ ଟିକେ।
ହୁଁ।